ହ୍ୟାଲୋ ବାଇ ଆଁ କଣ କରୁଛୁ?
ଏଇ ଏମିତି ବସିଥିଲି ଆଉ ତୋ କଥା ବସିକି ଭାବୁଥିଲି ଆଉ ତୁ କଣ କରୁଛୁ?
ଏ ସ ଆ ଆ ଆଜି ଜଣିଚୁ ଭାଙ୍ଗ ଭାଙ୍ଗପଣା ପି ଦେଇଛି।
ସେଇଜ କୋଉଠି ଯାଇଥିଲୁ କି?
ଏ ଆମ ଗାଁ ବାହରେ ଯଉ କଣ ମ ମନ୍ଦିର ପ୍ରତିଷ୍ଠା ଶିବ ମନ୍ଦିର ପ୍ରତିଷ୍ଠା ହଉନଥିଲା?
ହଁ ହଁ।
ଆଜି ପୁନ ଡାକିଲେ ବିରି ଦେଲେ ଆଉ ନିସ କଣ ହଉଛି ମୁଁ ଜାଣିପାରୁନି।
ଯା ହଉ ଭଲ।
ଆ ସ ଦିନେ ନାଇଁ କାଳେ ନାଇଁ ଗହ୍ମା ପୁନେଇଁ ମାଇଁ ମାଇଁ।
ମୁଁ ବି ଥରେ ଏଥିରେ ଥରେ ପିଇଥିଲି ଏ ଯେଉଁ ପଣା ସଂକ୍ରାନ୍ତି ହୁଏନି?
ହଁ।
ସେଇ ସମୟରେ ମୁଁ ପିଇଯାଇଥିଲି ତ ଥରେ ଦିଥର ମୋର ମନେ ଅଛି। ପିଇବାର ଘଣ୍ଟେ କି ଦୁଇ ଘଣ୍ଟା ପରେ ସେ ନିଶା ଚଢ଼ିବ।
ଆ ସେୟା ଆଉ। ମୁଁ ଆଜି ସକାଳୁକୁ ଯୋଉ ପିଇକି ବୁଲାବୁଲି କଲି ନାଚିଲୁ କଙ୍କାଳେ। କାଇଁ କିଛି ଘରେ କାମ କିଛି ହେଲାନି। ଓ ସା ଏମିତି କୁହ ମୁଁ କଣ କରିବି।
ଯେତେ ବାହାରେ ବୁଲିବୁ ଠିକ୍ ଅଛି ତୁ ଯଦି ବେଶୀ ଥଣ୍ଡା ହବୁ ନା ସେ ଆହୁରି ବଢିବ ଥଣ୍ଡା ମାନେ ଯେ ଏସି ଫେଶୀ କି ଥଣ୍ଡା ଜାଗାକୁ ଯିବୁନି ବେଶୀ।
ଓହୋ ମୁଁ ତ ବାହାରେ ଠିଆ ହେଇଛି ବାହାର ଟା ମୁଁ ଆଉ କଣ କରିବି ଉଁ ଗଛ ହଲ୍ ହଲୁଛି ଯେଟା କଣ ହେଟା ମୁଁ ଆଉ କଣ କରିପାରିବି।
ନା ବାହାର ଜାଗା ଠିକ୍ ଅଛି ହେଲେ ଏଇ ଯଉ ଥଣ୍ଡା ଫଣ୍ଡା ଜାଗା ସେଇଟା ମାନେ ବେଶୀ ବଢାଏ। ଆଉ ଗୋଟେ ହେଉଛି କଣ ମାନେ ମଦରେ କୁହନ୍ତି ଥଣ୍ଡା ଜାଗାକୁ ଗଲେ ଖରାପେ ବ ନାଁ ଇଏ କିନ୍ତୁ ମାନେ ଏଇଟା ସେମିତି ନାହିଁ ଆଉ ଯଦି ବେଶୀ ଲାଗୁଛି ତାହେଲେ ଖଟା ପାଣି ପିଇଦେ ଲେମ୍ବୁ
ଉଁ ହୁଁ ଉଁ ହୁଁ ନା ପରେ ଯିବା ବୋଉକୁ ଆଣିବି ଅଛି।
ଆସିଲୁ କେତେବେଳେ ଆସିଲୁ?
ମୁଁ ଆଇଲି ଏ ଯୋଉ ଏଥିଲା ଛଅଟା ଛଅଟା ପାଞ୍ଚ ରେ। ଆସିକି ସନ୍ଧ୍ୟା ଦେଇ ଠାକୁରଙ୍କ ପହଡ ପକେଇଲି ତାପରେ ଫୋନ କଲୁ ତ ଆଉ।
ଓହୋ
ଏ କାଳି ବିଲେଇ ମରୁନି ସେ ଆଉ ତା ବଅଁସ ବୁଡୁ ସବୁବେଳେ ଚାଚ ଖାଇ ଭଳିଆ ଆସିକି ପହଁଞ୍ଚୁଛି।
କଣ କରୁଚୁ କି?
ଏ କାଳି ବିଲେଇ ସା ଏକେରେ ତ ଭାଇ କଣ କହିବି। କୋଟେ ଆସିଥିଲା ପ୍ରସ୍ତାବ ସା କାଲି କୁହାଗଲା ଆସି ଆଜିକ ଆସିବା ପାଇଁ। ସେ କାଲି ରା ମନେ କଲେ ବାଟ ଅଧିକା, ମୋ ଭାଗ୍ୟରୁ ବାହା ହେବାର ନାହିଁ ବୋଧେ।
କଣ ବାଟ
ବାଟ ଅଧିକା ସମୁଦାୟ କିଲୋମିଟର ହିସାବ କଲେ ଏ ପଇଁଚାଳିଶ କିଲୋମିଟର ପଚାଶ କିଲୋମିଟର ହବ ସେ କୋହୁଚନ୍ତି ଅଶି କିଲୋମିଟର। ଭାଗ୍ୟରେ କଣ ଝିଅ ନାହିଁ, କିଏ ଜନ୍ମ ନା କେ ଜନ୍ମ ହେଇନାହାନ୍ତି, ଆ ସେ ଟା ଆଉ କଣ ଖାଇଥିଲା ଆଜି ଭାଇ?
ମୁଁ ସାର୍ କେମିତି କ୍ୟାଣ୍ଟିନ୍ରରେ କଣ ଭାତ ଡାଲି ରୁଟି ତ ତା ପରେ କଣ ଚଣା ମସଲା ହେଇଥିଲା ସାଲଡ଼ ଖଟ ଖଟା ଏମିତି ଦହି ଏ ରସମିତି ଖାଇଦେଲେ ତୁ?
ଆ ମୁଁ ଭୋଜି ଧର ଖାଇଥିଲ ପ୍ରସାଦ ଅରନ ଡାଲମା ପୋଟଳ କଷା ଆଉ ଖଟା ଆଉ ପାସ୍।
ବହୁତ ଜାଗା ତ ମୁଁ ଶୁଣିଚି ମନ୍ଦିର ପ୍ରତିଷ୍ଠା ହେଉଛି ବହୁତ ଜାଗାରେ।
ହଁ।
ହଁ।
ହଁ ବହୁତ ଜାଗାରେ ବହୁତ ଗାଁ ହଉଛି ଏଥର।
ହଁ ଶୁଣୁ ଯେତେ ବହୁତ ସାରା ମନ୍ଦିର ପ୍ରତିଷ୍ଠା ହେଉଛି ସେ ଯୋଗୁଁ।
ଆଜି କିନ୍ତୁ ଭଲ ଲାଗିଲା।
ହୁଁ ହୁଁ।
କେ ବହୁତ ଲୋକ ହେଇଥିଲେ, ତାଙ୍କ ଗାଁ ସାରା ଲୋକ ସବୁ ପ୍ରସେସନ ଠାକୁର ଗାଁ ନଗର ପରିକ୍ରମା କଲେ ବୁଲେଇଲେ ଡି ଜେ ଆଣିଥିଲେ ଗୋଟେ।
ହୁଁ ହୁଁ।
ଯା ହଉ କରୁ କରୁଛନ୍ତି ତ ଭଲ କିଛି କିଛି।
ଅଧା ଅଧା ବାଟା ପର୍ଯ୍ୟନ୍ତ ଆଇଲି।
ହଁ ହଁ।
ଆଜି ବର୍ଷା ହେଇଛି?
ହୁଁ ଆଜି ଟିକିେ ଯାହା ବର୍ଷା ହେଇଛି ବର୍ଷା ହେଇକି ମାନେ ଅଧଘଣ୍ଟା ଘଣ୍ଟେ ପୁରରା ବର୍ଷା ହେଲା। ସେହିତ ସବୁ ଥଣ୍ଡା ଥଣ୍ଡା ଲାଗୁଛି।
ଓ ହୁଁ ନା ଆଜି ପାଣି ଏକ ରଖିଲଥିଲା ବର୍ଷା ଠୋପ ଥରେ ପକେଇଲା ଠୋପେ ପକେଇଲେ ଠପେ ଠୋପ ପକେଇବା। ତଥାପି ମାହା କଳେଶ୍ଵରଙ୍କ ଇଚ୍ଛାରୁ ସେ କିଛି ହେଲାନି।
ଓହୋ ବର୍ଷା ହେଲେ ଭଲ ନା ଖରାପ?
ଭଲ କିନ୍ତୁ ସମସ୍ତ ଜଗତ ପାଇଁ ଭଲ, ସେଇ ସେଥି ସମୟ ମୁହର୍ ତ ଯୋଉ ପିଲାମାନୋନେ ଯୋଉ ବୁଲୁଥିବେ କୋଳାହାଳ ଯୋଉ ହୋଉଥିବ ସବୁ ପଳେଇବେ ଆଉ ଯୋଉ ଯାହା ମନା ବଜା ପଡିଛି ଯାହା ପଡିଚି ଲୋକ ଏତେ ଆଉ ହେବେନି କମି ଯାଇପାରନ୍ତି। ହଁ ମିନାବଜାର ଚାରି ପାଞ୍ଚ ଛଅଟା ଛ ସାତଟା ଦୋକାନ
ଚାହ ଲୋକ କିଛି ବି ବେପାର
ବଢିଆ ବଢିଆ ଦୋଳି ଛୁଆଙ୍କର।
ଯା ଭଲ ଭଲରେ କରୁଥିବେ ହେ ହା ଆମର ତ ବୟସ ନାହିଁ ଆଉ ସେ ରଜ ଦୁଳି ଖେଳିିବା ପାଇଁ।
ତ ସେଇଟା ବା ଆମର ସେ ପଟା ଦୋଳି ଜୀବନ ପଳେଇଲା।
ହଁ ହଉ ସେ କେତେଦିନ ହବ ପୂଜାଟା?
ଆଜି ସରିବ ଉଣେଇଶି ତାରିଖରୁ ହଉଥିଲା ବାଇଶି ତାରିଖ ସରିବ।
ଆଜି ଶେଷ ବଧେ ନା।
ହଁ ବସ ଲୋକ ବହୁତ ହେଇଛନ୍ତି।
ଓହୋ ସେ ଆସିଥିଲେ କି ମେନ୍ ସେମାନେ ମୁଖ୍ୟ ଅତିଥି ହିସାବରେ।
ମୁଖ୍ୟ ଅତିଥି ହିସାବରେ ଖାଲି ଆମ। ଆମ ଦଳର ବିଧାୟକ ଆସିଥିଲେ। ଆମ ଆମ ଅଞ୍ଚଳ ବିଧାୟକ।
ହୁଁ।
ଆଉ କାଲି ଆସିଥିଲେ ତାପରେ ଆଜି ଆସିଥିଲେ ଆମ ଅଞ୍ଚଳର। ଏମ୍ ପି ପ ପ୍ରତି ଯେ ଠିଆ ହେଇଥିଲେ ସେ ଆସିଥିଲେ ଆଜି ଆଉ। ଯାହାବି ହେଇଥିଲା
ବୁଝିଲେ।
ଆଉ ଗୋଟେ ମନେ ଅଛି ଏଇଠି ଆମ ଗାଁ ପାଖେରେ ଇଣ୍ଡିଆ ପାକିସ୍ତାନ ମ୍ୟାଚ ଏଇଭଳିଆ଼ହେଇଥିଲା ମନେ ଅଛି।
ହଁ ହଁ
କେମିତି କଣ ହେଇଥିଲା କଣ କେମିତି କଣ ହେଇଥିଲା ଜାଣି ଥିଲୁ ଏ ତା ଶୁଣିଲେ ବେଶୀ ଯେତିକି ଦୁଃଖ ଲାଗୁଛି ଯେତିକି ଖୁସି ଲାଗୁଛି ସେତିକି ଦୁଃଖ ହିଁ ଲାଗୁଚି।
କେବେ କହିଲୁ ହେଇଥିଲା।
ଏ ଡିସେମ୍ବର ଷୋଳ ତାରିଖରେ।
ଏ ଡିସେମ୍ବର ରେ ହେଲା ହଁ ହଁ ହଁ ହଁ ହଁ
ଏଇ ଡିସେମ୍ବର ସୁ ଦୁଇ ହଜ ଏଇ ଡିସେମ୍ବ ହଁ ଗଲା ଗଲା ଡିସେମ୍ବର ରେ।
ହଁ ହଁ ହଁ ଜାଣିଲି।
ଆଉ। ଉଁ ମଙ୍ଗଳବାରେ ହେଇଥିଲା ଇଣ୍ଡିଆ ପାକିସ୍ତାନ ପୁରା ମ୍ୟାଚ। ତ ଯେମିତି ହେଇଥିଲେ ଇଣ୍ଡି ଖେଳ ଖେଳ ବାଟରେ ଇଏ ଇଏ ବାଟରେ।
ହଁ ସେମିତି ଆଉ। ଆଉ ଘରେ ସବୁ କେମିତି ଅଛନ୍ତି।
ହଁ ଘରେ ସମସ୍ତେ ଭ ଭଲ ଅଛନ୍ତି ଆଜି ବାପ ଯାଇଚନ୍ତି। ସେ ମୋ ଗାଁ ମନ୍ଦିର ପ୍ରତିଷ୍ଠା ହଉଛି ଯାଇଚନ୍ତି।
କେତେବେଳେ ଆସିବେ?
ଆ ସିଏ ମୁଁ ଗଲେ ଆଣିବି ଆଉ ଉଁ ମୁଁ ଏଇନା ଯିବି ଆଉ।
ତୁ ଯିବୁ କେତେବେଳେ।
ଏ ଯିବି ଆଉ ପାଞ୍ଚ ଦଶ ମିନିଟ୍ ପରେ ବାହାରିକି ଯିବି ଆଉ।
ଅ ହ। ଆଉ।
ଆ ଭାଇ ରଥ କାମ ଆମର ଆଗେଇ ଗଲାଣି।
କେତେ ବାଟ ହେଲାଣି।
ହଁ ସେୟା କଣ ଏ ବର୍ଷ ଛୁଟ ରଥ ଭଳିଆ ଜଣା ପଡ଼ୁଚି କିନ୍ତୁ ହେଲେ ଜଣା ଲୋକ ବସିବେ
ଆରେ ବଡ ରଥ ତ କରିଥାନ୍ତେ ଏଇ ତମେ ଯୋଉ ଆର ସାହି ଲୋକ ନା ସେ ମନା କଲେ କହିଲେ ନାଇଁ ବଡ ଆମ ଆମେ କହୁଥିଲୁ କଣ ବଡ଼ ରଥ କରିବେ ଏପଟ ଦାଣ୍ଡରେ ଠାକୁରଙ୍କ ପାଖ
ନାଇ ଏକର ସେ ଯିବେନି କଣ ପାଇଁ ନା ସେ ଲୋକ ଗହଳିରେ ଯାଆନ୍ତି।
ଏପଟେ ହେଲେ ବି ଲୋକ ହେଇଥାନ୍ତେ ସେ ଗାଁ କୁ ପଶି ପାରୁନି।
ତେ ଘର ଘର ଦେଖିକି ଯିବେ।
ଆଛା ସିଏ ସେଇଟାବି ସତ କଥାଯେ।
ଆ କଥା ହଉଛି କିଛି ନା ଆମ ଘର ଯାଇଥାନ୍ତା। ଏ ସ ଯୋଉ ଆମ ପଟେ ଯୋଉ ସବୁ ରାସ୍ତା ଉପରକୁ ମାଡ଼ିବସି ନାହାନ୍ତି କି। ହଁ ରାସ୍ତାକୁ ଛାଇକି କିନେ ସେଇଥିପାଇଁ ଅଛନ୍ତି ପନିକା।
ଛୋଟ ଗାଡ଼ି ଯାଇପାରୁନି ରଥ କେମିତି ଯିବ ସବୁବେଳେ ହଇରାଣ ହେଉଛନ୍ତି ଲୋକ।
ନା ରଥ ଯିବ ଆରେ କିଛି ଚିନ୍ତା ନାହିଁ ସେଇ ଖଣ୍ଡେ ଖାଲି ଗୋଟେ ଖଣ୍ଡ ଜାଗା ଅଛି ସେଇ ଖଣ୍ଡେ ଖାଲି ଭାଙ୍ଗିଦେଲେ ସେ ତାର ଆରାମସେ ରାସ୍ତା କ୍ଲିଅର ହେଇଯାଇଚି ଆ ତ ସଫା ହେଇଯାଉ ସେ ମନକୁ ରଥ ମହାପ୍ରଭୁଙ୍କ ରଥ ମନେ ପଳାଅ।
ଭାଙ୍ଗିଆକୁ ଦେବେକି।
ତୁମ ହଁ ସେଟା ହେଟା ତାଙ୍କ ଉପରେ ନିର୍ଭର ମାନେ କହିବା କଥା ହଁ ମୁଁ ତ ଏଇଟା ଖାଉନି ପିଉନି କିଛିି କରୁନି ମୋର ଆବଶ୍ୟକତା ନାହିଁ। ସେଟା କଁ ରଖିଲେ ଲାଭ କଣ ଅଛି ଗୋଟେ ହେଲା ଭାଙ୍ଗିଦେଲ ଗୋଟେ ଲୋକ ତ ମାନେ ମହାପ୍ରଭୁ ତ ଯାଇପାରିବେ ସେ ସେଇପଟେ।
ମାନେ କଁ ସରକାରର ଜାଗା ଟା ତମେ ମାଡ଼ି ବସି ରଖିଛ ଲୋକ ହଇରାଣ ହଉ ଖାଲି ରଥ ଯାଇ ପାରୁନି। ତାପରେ ବର୍ଷା ଦିନେ ଦେଖିବୁ ଏତେ କାଦୁଅ ହେଉଛି କି ମାନେ ସେପଟ ସାହି କି ଗୋଟେ କାର୍ ଯିବା ପାଇଁ ନା ବନ୍ଧୁବାନ୍ଧବ ଯିବା ପାଇଁ ଖରାପ ଲାଗିବ।
ନା ନା ଏଥର କଣ ଇଏ ହେଇଚି ରାସ୍ତା ହେଇଯାଇଛି ତ। ତାବି ହେଣେ କଣ୍ଟା ମଣ୍ଟା।
ନା ଦେଖିବୁ ବର୍ଷା ଦିନ ଆସୁ। ଜଣା ପଡ଼ିବ କଣ ରାସ୍ତା ହେଇଛି କି ନାଇଁ ସେ ବର୍ଷା ଦିନ ଆସିଲେ ଜାଣିପାରିବ କି ରାସ୍ତା କଣ ହେଇଛି କଣ ନାହିଁ।
ଆ ଆମ ଆଡ଼େ ଜହ୍ନ ଆସିଛି ଗୋଟେ। ଆ ନାଇଁ ଜହ୍ନ ଟାକୁ କଣ ନକ୍ଷତ୍ର ନା ଉପଗ୍ରହ?
ସେଇଟା ଗୋଟେ ଉପଗ୍ରହ ଗ୍ରହ ଚାରିପଟେ ଯିଏ ବୁଲେ ତାକୁ ଉପଗ୍ରହ କୁହନ୍ତି।
ଇଏ କାହା ଚାରିପଟେ ବୁଲୁଛି ଆମ ପୃଥିବୀ ପଟେ?
ପୃଥିବୀ ଚାରିପଟେ ବୁଲେ।
ଓହୋ ସେ ଆଉ କୋଉ ଗ୍ରହ ପାଇଲାନି ପୃଥିବୀକୁ କାଇଁ ଭଲ ପାଇଲା?
ସବୁ ଗ୍ରହର ନିଜ ନିଜର ଅଛି ଉପଗ୍ରହ ଯେମିତି ବୃହସ୍ପତିର ଅଛି। ବୃହସ୍ପତି ର ବୃହସ୍ପତି ର ତା ଗୁପଗ୍ରହଟା ତାହେଲେ ସବୁଠୁ ବଡ଼ ଉପଗ୍ରହଟା ଆମ ପୃଥିବୀଠୁ ବି ବଡ଼।
ସେଠି କିଏ ଅଛନ୍ତି?
ବୃହସ୍ପତି ରେ କେହି ଲୋକ ରୁହନ୍ତିନି ସେ ଗୋଟେ ଏଇଭଳିଆ ଗୋଟେ ମାନେ ବାୟୁରେ ଥିବା ଗ୍ୟାସ ରେ ତିଆରି ଆଉ।
ଓହୋ।
ସେ ବହୁତ ବଡ଼ ମାନେ ଆମକୁ ସୌରମଣ୍ଡଳର ସବୁଠୁ ବଡ଼ ଉପଗ୍ରହ ହେଉଛି ବୃହସ୍ପତି। ଏଇଭଳିଆ ଆଉ ଚାଲିଛି ଆଉ।
ହଁ ଏଇଭଳିଆ ସଂସାର ଚାଲୁଛି ହଁ ଭାଇ ଜହ୍ନଟି ପୁରା ଗୋଟେ ନା ଦିଇଟା?
‌ହୋଉ ରଖୁଚିରେ ଟିକେ ଆଁ।
ହୋଉ ହୋଉ ଆଜ୍ଞା।